ହ୍ୟାଲୋ-
ଆଜ୍ଞା, ନମସ୍କାର କଣ, କରୁଛନ୍ତି? କଳା-
କିଛି ନାଇଁ। ଏଇ ଉଠିକି, ଟିକେ ଏପଟ, ସେପଟ ହଉଥିଲି। ଛାତ ଉପରେ, ଚାଲୁଥିଲି ଆଉ'।
ଓହୋ, କିଛି ନାଇଁ, ମୁଁ ବି ସେଇ ଟିକେ ଉଠିକି ଏଇ ଛାତ ଉପରେ ଟିକେ ବୁଲାବୁଲି କରିଥିଲି। ଆପଣଙ୍କ, ଦେହ ପାହ ଭଲ ଅଛି ନା?
ହଁ ହଁ ଭଲ ଅଛି। ଆ୍ଛା ଆଉ କଣ ପାଇଁ ଫୋନ କଲେ?
ଏ ମୁଁ ଫୋନ କରିଥିଲି ଏଥିପାଇଁ ଯେ, ମତେ ଟିକେ ବୃକ୍ଷଲତାଙ୍କର ଟିକେ ଉପକାରିତା ବିଷୟରେ କିଛି କହିପାରିବେ?
ହଁ ଆଜ୍ଞା। ବୃକ୍ଷଲତା ବିଷୟରେ ଜାଣିବାର ଅଛି।
ଆଜ୍ଞା।
ବୃକ୍ଷଲତା ସାଧାରଣତଃ ଆମର ଜାଣିଥିବେ, ବୃକ୍ଷ ଆମର ଜୀବନ। କାହିଁ କୁହନ୍ତି? ଆଁ ବୃକ୍ଷ ଠାରୁ ଆମେ ସବ୍ ବୃକ୍ଷ ଆମର ଜୀବନ ବୋଲି କୁହାଯାଏ। କାହିଁକି ନା ବୃକ୍ଷ ଠାରୁ ଆମେ ସବୁ ପ୍ରକାର ସାହାଯ୍ୟ ପାଉଛେ।
ଆଜ୍ଞା।
ଗୋଟେ ବୃକ୍ଷ ପାଇଁ ସବୁଠାରୁ ମୂଲ୍ୟବାନ ହଉଛି, ଆମେ ନିଶ୍ୱାସ ପ୍ରଶ୍ଵାସ ନେଇ ପାରୁଛେ। ଅମ୍ଳଜାନ ଗ୍ୟାସ ଆମକୁ ମିଳୁଛି। ହଁ, ତ ଆମ ନିଶ୍ୱାସ ପ୍ରଶ୍ଵାସ ନବାରେ ସାହାଯ୍ୟ ହଉଛି। ତା ବିନା ଆମେ ରହିପାରିବାନି। ତା ଆହୁରି ବହୁତ ଅନେକ ଜିନିଷ ରହୁଛି। ଯେମିତି କିି ଆମେ ଘର ଦ୍ଵାରା ଆମକୁ ସିଏ ରହିବା ପାଇଁ ବାସଗୃହ ଦେଲା ଖାଦ୍ ତ୍ୟପ୍ ଜଳ ଏଗୁଡା ସବୁ ଯୋ ପକଉଛି, ଛାୟା ପ୍ରଦାନ କରୁଛି, ଫଳମୂଳ ଦଉଛି।
ଆଜ୍ଞା।
ଏଥିରେ ଆମେ ବହୁତ ପ୍ରକାର ଜିନିଷ ର ଉପକାରିତା ପାଉଛେ। ତା ସହିତ ଏଟା ତ ଆମେ ତା ଠାରୁ ସିଧାସଳଖ ଭାବରେ ପାଉଛି। କିନ୍ତୁ ଆଉ ଏମିତି କିଛି ଅଛି, ଯୋଉ ଯେମିତି କି କାଗଜ ତିଆରି ହଉଛି ଗଛରୁ, ବହୁତ ପ୍ରକ୍ ଷ ସେଥିରୁ ତିଆରି ହଉଛି। ତା ସହିତ ଗୋଟେ ବୃକ୍ଷ ସାହାଯ୍ୟ କରୁଛି ବର୍ଷା ହେବାରେ ମୁଖ୍ୟତଃ ସେଇଟା କି ନାଇଁ, କାହିଁକି ନା ଆମେ ଏସବୁ ଜିନିଷ ତ ସିଧାସଳଖ ଭାବରେ ପାଉଛେ। ଆମେ ଦେଖୁଛେ, ଗୋଟେ ଗଛ ଅଛି ଗଛରୁ ଆମେ କଣ କଣ ସାହାଯ୍ୟ ପାଉଛି। କିନ୍ତୁ, ଗୋଟେ ଗଛ ଆମେ ଯଦି ଗୋଟେ ଜାଗାରେ ଆମ ଗଛ ନଥିବ! ସେ ଜାଗାରେ ବର୍ଷ ର୍ଷାର ସମ୍ଭାବନା ରହୁନି। ବର୍ଷା ହଉନି। ମାଟି ଉର୍ବର ହଉନି। ମ- ମରୁଡି ହେଇପାରେ ବନ୍ୟା ହେଇ ପାରେ, ବହୁତ ପ୍ରକାର ଅସୁବିଧା ଦେଖାଦଉ ହଁ କି ନା
ଆଜ୍ଞା।
ଆପଣ ବି ନିଜେ ଜାଣିପାରୁଥିବେ।
ଆଜ୍ଞା।
ତାପରେ ବୃକ୍ଷ ରହିବା ଦ୍ଵାରା ଗୋଟେ ବୃକ୍ଷ କଣ କରେ ମାଟିକି ତାର ଯୋଉ ଚେର ଲମ୍ବିଥାଏ ଯାହାଦ୍ୱାରା ସେ ମାଟି କୁ ଜାବୁଡି ଧରେ ଯୋଉ ଦ୍ଵାରା ମାନେ ଆମର ମାଟି ଟା କଣ ହୁଏ ବହୁତ ଷ୍ଟ୍ରଙ୍ଗ୍ ହୁଏ।
ଆଜ୍ଞା।
ତ ଯେ ଏମିତି ହେଲେ କଣ ଯେତେବେଳେ ସମୁଦ୍ର ଉପକୂଳବର୍ତ୍ତୀ ଏ ଅଞ୍ଚଳରେ ବନ୍ୟା ଆସେ ଯଦି ବହୁତ ସାରା ବୃକ୍ଷ ଥିବ ଗଛ ଲାଗିଥିବ ତାହେଲେ ସେ ମାଟିକୁ ଭଲ ଭାବରେ ଜାବୁଡି ରଖିବା ଦ୍ଵାରା ଲୋକମାନଙ୍କ ଘରେ ପାଣି ପଶିପାରେ ନାହିଁ ବା ସେମାନେ ପାଣିକୁ ଅଟକାଇ ରଖନ୍ତି। ବହୁତ କିଛି ଆମକୁ ସେ ବାଟରେ ମଧ୍ୟ ସାହାଯ୍ୟ ହୁଏ।
ଆଜ୍ଞା।
ଆଉ ତାପରେ ଆମେ ଯେମିତି ଆମ ଗାଁ ଗଣ୍ଡରେ ଘରେ ବହୁତ ପ୍ରକାର କଣ ଗଛଲତା ଲଗେଇକି ସେଥିରୁ ମଧ୍ୟ ପନିପରିବା ଖାଉଛେ
ହୁଁ ହୁଁ ଛୋଟ ବଗିଚା ଟେ କରିକି ତା ଦେହରେ ଫୁଲ ଫଳ ଗଛ ଲଗେଇକି କି ଫୁଲ ବିଭିନ୍ନ ପ୍ରକାର ପ୍ରକାର ଫୁଲ ଲଗେଇକି ଆମେ ଠାକୁର ପୂଜାରେ ବି ଲଗେଇ ପାରୁଛେ।
ହୁଁ ଲୋକମାନେ ଏଇ ଏଥିରୁ କିଛି ନିଜର ପରିବାର ପୋଷୁଛନ୍ତି ମଧ୍ୟ ଯେମିତି କିି ଆମେ ଦେଖିଥିବା ଯାଉଛନ୍ତି କିଛି ଯୋଉ ଚାଷ ଉପଯୋଗୀ ଅଞ୍ଚଳ ଯୋଉଗୁଡା ରହୁଛି। ସେ ଅଞ୍ଚଳ ଗୁଡାରେ କଣ ହଉଛି? ସେମାନେ ବିଭିନ୍ନ ପ୍ରକାର ଗଛ ନଡ଼ିଆ ଗଛ, କଦଳୀ ଗଛ, ଆମ୍ବ, ପଣସ। ଏଇ ସବୁ ଗଛକୁ ଲଗେଇକି ସେମାନେ କଣ ଏଇ ଏଥିରୁ ତାଙ୍କ ପରିବାର ପୋଷୁଛନ୍ତି।
ଆଜ୍ଞା।
। ଜିନିଷ ପତ୍ର ବିକା ବିକି କରିଲେ ଫଳମୂଳ ନେଇକି ହୁଁ ଜ ରେ ବିକ୍ରି କରୁଛନ୍ତି। ତାପରେ ସେଇ ପଇସା ରୁ ଦି ପଇସା ରୋଜଗାର କରିକି ସେମାନେ ତାଙ୍କର ଖାଇବା ପିଇବା ପରିବାର
ପଶୁଛନ୍ତି ହଁ। ଆଉ କିଛି ଲୋକ ବି ଏଁ ପରିବା ବି ଚାଷ କରୁଚନ୍ତି ନିଜ ଜମିରେ ପରିବା ଚାଷ କରୁ ଚନ୍ତି ଧରକ ବାଇଗଣ ଲାଗୁ ଏଇନା ଲାଗ ଗିଜି କାକୁଡି
ବାଇଗଣ ପୋଟଳ ଜହ୍ନି ଭେଣ୍ଡି। ଟମାଟର ଏଇଗୁଡା ସବୁ ହଁ। ଏସବୁ ବି ଲୋକ ଘରେ ଚାଷ କରୁ
ଆଜ୍ଞା।
ତାପରେ ଆଉ ଏବେ ଆମର ଅଛି ଯେମିତି କିି ଆମେ ଲୋକମାନେ ନେଇକି ଉଁ ନଡିଆ ଗଛ ଉଁ ତାଳ ଗଛ ଏସବୁ ଏ ଯୋଉ ଖଜୁରୁରୀ ଗଛ ଏସବୁ ତାର ଯୋଉ ବାହୁଙ୍ଗା ମାନ ନେଇକି କଣ କରନ୍ତି କିଏ କିଏ ସପ ଆସନ ଏସବୁ ତିଆରି କରନ୍ତି ନା ନାଇଁ।
ହଁ।
ଏମିତି ଆମର ବୃକ୍ଷ ମାନେ ତାର ପ୍ରତ୍ୟେକ ଜିନିଷ ର ଆମକୁ କିଛି ନା କିଛି ସାହାଯ୍ୟ କରୁଛି। ସେ ତାର ଗ ମୂଳ ହୋଉ ମୂଳରୁ ଆମେ ମୂଳ ପାଇଁ ଆମର ମାଟି ସୁଦୃଢ ରହିଲା ତାର ଚେର ତାର ଡାଳ। ତାର ପତ୍ର ଲୋକୋଳ। ଲୋକ ତାର ଗୋଟେ ଗଛ ଫଳ ଦୋଉଥିବା ସମୟରେ ଲୋକ ଫଳ ଗ୍ରହଣ କଲେ ନେଇକି ଫଳ ଖାଇଲେ। ଫୁଲ ଦେଲା ବେଳେ। ଫୁଲ ନେଇକି ଠାକୁର ପୂଜା କରିବା। ବା ସ ଘର ସଜେଇବା ଏସବୁ କାମରେ ଲଗୋଉଚନ୍ତି।
ଆଜ୍ଞା।
ତାପରେ ଗୋଟେ ଗଛ ଯଦି ତାର ଫଳ ଫୁଲ ପତ୍ରକୁ ଛାଡିଦେଲା ପରେ ଯଦି ଗୋଟେ ଗଛର ଡାଳ ଭାଙ୍ଗିକି ନୋଉ ଯଦି ଡାଳ ଭାଙ୍ଗି ଯାଉଛି ବା ଡାଳ କାଟିକି ନୋଉଚନ୍ତି ନେଇକି ନିଜ ବାସଗୃହ କିଛି ଲୋକ ଘର କରି ପାରୁନାହାନ୍ତି ଜାଳ ଘରେ ରହୁଚନ୍ତି ନେଇକି ଗଛର ଡାଳକୁ ୟୁ ବ୍ୟବହାର କରୁଚନ୍ତି ହଁ କି ନାହିଁ। ତ ଗଛ ତାର ସର୍ବସ୍ୱ ଦେଇକି କି ଆମକୁ ସବୁ ପ୍ରକାର ସାହାଯ୍ୟ କରୁଛି। କିନ୍ତୁ ଆଜିକାଲିକା ଲୋକ। ଗଛର ମହତ୍ତ୍ଵ ଟା ବୁଝିପାରୁନାହାନ୍ତି କେମିତି।
ଗଛ ଗୁଡ଼ିକ କାଟି ଦେଇକି ରାସ୍ତା କରୁଚନ୍ତି।
ଉଁ ନିଜର ସୁବିଧା ନି ନିଜର ସବୁ। ଉପକାର କରିବାରେ ଲାଗିଛନ୍ତି। ଗଛର ମହତ୍ତ୍ଵ କୁ ଆଉ ଭାବୁନାହାନ୍ତି ସେମାନେ ଭାବୁଛନ୍ତି ଆମେ ଘର କରିଚାଲିବୁ ଆମର ଯାହା ଦରକାର ଆମେ ସେଟା ନେଇ ଚାଲିବୁ। କିନ୍ତୁ ଆମେ ଆମର ଯୋଉ ଉପକାର ହଉଛି ଗଛ ପାଇଁ ଯୋଉ ଉପକାର ହଉଛି ସେଟା କଥା ଭାବୁନାହାନ୍ତି ଗଛ କାଟି ଚାରିଆଡେ ଘର କରିବାରେ ଲାଗିଛନ୍ତି ରା
ରାସ୍ତା କରୁଛନ୍ତି, ବଡ ବଡ ଘର କରୁଛନ୍ତି।
ଯେମିତି କିି ମୁଁ କହୁଥିଲି ଆପଣଙ୍କୁ ଭୁ କରୁଛନ୍ତି, ଭୁବନେଶ୍ଵରରେ ଦେଖିବେ ଏଇ ବର୍ଷ ଏତେ ଗରମ । ହେଲା, କଣ ପାଇଁ ନା ସେଠି ବଡ ବଡ
ଘର ହେଇଛି।
ତିଆରି କରିଦେଇଛନ୍ତି ବଟ୍
କିଛି ଗଛ ବି ନାହିଁ ଖାଲି ଯୁଆଡେ ଅନାଇଵ
ରାସ୍ତା ଖାଲି ଘର ଯାହା ଦ୍ଵାରା କଣ ହଉଛି ସେ ଅଞ୍ଚଳରେ ଏତେ ରୁ ଏତେ ଅତ୍ୟଧିକ ଗରମ ହଉଛି ଯେ ଲୋକମାନେ ସହହିପାରୁ
ସହିପାରୁ ନାହାନ୍ତି।
ତ ଲୋକମାନେ କଣ ଏହାର ମହତ୍ୱ ବୁଝିଲେଣି? ଏବେ ଏଇ ସମୟରେ ଏତିକି ଗରମ ହଉଛି। ଏଇ ସମୟରେ ଏବେ ଏତିକି ଗରମ ହଉଛି ଆମର ତାପମାତ୍ରା ଏବେ ଚାଳିଶି ପଇଁଚାଳିଶି ଡିଗ୍ରୀ ଛୁଇଁ ଗଲାଣି। ତ ଏ ଏଇ ସଂଖ୍ୟାରେ ଯଦି ଆମେ ଆ ଆଗକୁ ଆମର ପରିବର୍ତ୍ତନ ନକ କରିବା ବା ଆମର ଯୋଉ ଅପକାରିତା ଆମେ ଯାହା ସବୁ କରିଚାଲିଛେ ଆମ କାର୍ଯ୍ୟ ଯୋଉ ଏପରି କାର୍ଯ୍ୟ ଯୋଉ ଲୋକମାନେ କରୁଛନ୍ତି। ଯଦି ସେଇଟାକୁ ଧୀରେ ଧୀରେ ନ ବ ବଦଳେଇବା ଧୀରେ ଧୀରେ ଗଛ ସଂଖ୍ୟା କମିବ ଲୋକ ସଂଖ୍ୟା ତ ଧୀରେ ଧୀରେ ବଢୁଛି ନା।
ଆଜ୍ଞା। ପୁଣି ଲୋକ ମାନେ ଅମ୍ଳଜାନ ନେବାକୁ ବି ସର୍ଟ ହଉଛି ନା।
ହଁ। ତ ଅମ୍ଳଜାନ ଗ୍ୟାସ୍ ନବାରେ ତାଙ୍କୁ କ କମ ପରିମାଣରେ ମିଳିବ। ତ ସେଠି କଣ ହବ ନା ଗଛ ସଂଖ୍ୟା ଧୀରେ ଧୀରେ କମିବା ଫଳରେ ଗରମ ଯୋଉ ଅନୁଭୂତ ହଉଛି ଯେତିକି ପରିମାଣରେ ହଉଛି ସେଟା ଆହୁରି ବଢି ବଢି ବହୁତ ଅଧିକ ବଢିଯିବ ଲୋକମାନଙ୍କ ପାଇଁ ଅସହ୍ୟ ହବ ଲୋକମାନେ ଗରମରେ ଖରାରେ ମରିବେ ମୃତ୍ୟୁବରଣ କରିବେ।
ବେଶୀ ଅଂଶୁଘାତ ଖରା ଯଦି। ଏତେ ଜୋର ହବ ଅଂଶୁଘାତ ହବ।
ହେବା ଯୋଗୁ ହିଁ ଆମ ତାପମାତ୍ରାରେ ବହୁତ ପ୍ରଭାବ ପଡୁଚିନା। କେତେବେଳେ ଖରା ହଉଛି କେତେବେଳେ ବର୍ଷା। ର୍ଷା ହଉଛି କିଛି ତାର ସନ୍ତୁଳନ ନାହି ତାପମାତ୍ରାର ଗୋଟେ ଥାଏ ଆମର ଆଗରୁ ଯେମିତି ଆମର କି ଚାରି ମାସ ଖରା ହଉଥିଲା ଚାରି ମାସ ବର୍ଷା ହଉଥିଲା। ଚାରି ମାସ୍। ଶୀତ ଦିନ ରହୁଥିଲା କିନ୍ତୁ ଏବେ କଣ? ସେମତି ହଉଛି ଖରା ସମୟରେ ଖରା ଠିକ ହଉଛି? ଶୀତଦିନେ ଶୀତ୍ ତ ଠିକ୍ ହଉଛି। ନା ବର୍ଷା ବି। ଯେତିକି ପରିମାଣରେ ବର୍ଷା ହେବା କଥାଏ ସେତିକି ପରିମାଣରେ ବର୍ଷା ମଧ୍ୟ ହଉନାହିଁ।
ନା ଆଜ୍ଞା।
ତ ଏଇ ସବୁ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖା ଦେଇକି। ଆମର ପରିବେଶ ରେ ବହୁତ ପ୍ରକାର ପ୍ରଭାବ ବି। ପଡୁଛି ବିଭିନ୍ନ ପ୍ରକାର ପଶୁ ପକ୍ଷୀ ମରି ମଧ୍ୟ ଯାଉଚନ୍ତି ଲୋକମାନଙ୍କର ବହୁତ ପ୍ରକାର ଅସୁବିଧା ହଉଛି। ସମସ୍ତେ। ନିଜ ନିଜ ଇଏରେ ଏବେ ଗରମ ହେଲା ଲୋକମାନେ ଯାଇକି ଥଣ୍ଡା ହବା ପାଇଁ ଏସିି କୁଲର ଏଗୁଡା କିଣି ଆଣିଲେ। କିନ୍ତୁ ଏସବୁ କେତେ ଦିନ। ଆକୁ କିଣିକି ଆଣିକି ବ୍ୟବହାର କରିବା ଦ୍ଵାରା ପୁଣି ସେଥିରୁ ମଧ୍ୟ ଯୋଉ ଗ୍ୟାସ ବାହାରୁଛି।
ସେଇଟା ଗୋଟେ କି ଗୋଟେ ଖରାପ ଗ୍ୟା
ଦୁଶୀତ ହଉଛି ପରିବେଶ ଆହୁରି। ପରିବେଶ ଆହୁରି ପ୍ରଦୂଷିତ ହଉଛି।
ହୁଁ।
ଜାନ ଗ୍ୟାସ ଯେତିକି ପରିମାଣରେ ଦରକାର ତା ସହିତ ଲୋକମାନେ ଯେତିକି ଲୋକ ହେଲେଣି ଅଙ୍ଗରକାମ୍ଳ ଗ୍ୟାସ ମଧ୍ୟ ଛାଡୁଛନ୍ତି ନା ନାଇଁ।
ଆଜ୍ଞା।
ତ ଯଦି ଅମ୍ଳଜାନ ଗ୍ୟାସ ଠିକ ପରିମାଣରେ ନ ମିଳିବ ତାହେଲେ ବାୟୁମଣ୍ଡଳରେ। ଅଙ୍ଗାରକାମ୍ଲ ଗ୍ୟାସ ବେଶୀ ହେଇଯିବ ତାପରେ ଲୋକମାନେ କଣ ନିଃଶ୍ଵାସ ନେବେ ବା କଣ ଗ୍ରହଣ କରିବେ। ସବୁ ପ୍ରକାର। ଜିନିଷରେ ତାଙ୍କର ଅସୁବିଧା ହବ ବିଭିନ୍ନ ରୋଗ ଗରେ ପିଡ଼ି ତ ହେବେ ବନ୍ୟା ମରୁଡିରେ ବି ଉଁ ଲୋକମାନେ
ମ ଦେଖିବେ ଲୋକ ମରିବି ଯିବେ।
ଆଗେ ଆଇ ଯେମିତି ବୃଦ୍ଧ ଲୋକ ମାନଙ୍କୁ କୁହାଯାଏ କଣ କହିଲେ?
ଆଉ ଖାଦ୍ୟ ବି ଆଉ ପାଇବ ବେନି ନା ଯ ଯଦି ଗଛ ଏ ସବୁ ଚାରିଆଡେ ଯଦି ଘର ହେଇଯିବ ରାସ୍ତା ହେଇଯିବ ବଡ ବଡ ଘର ହେଇଯିବ କାରଖାନା ହେଇଯିବ ତାହେଲେ ଲୋକ ଖାଦ୍ୟ କୋଉଠି ପାଇବେ? ଯଦି ସେଇ ଜମିରେ ଯଦି ଲୋ ଲୋକମାନେ ଘର ରାସ୍ତା ଯଦି ସେଗୁଡା ସବୁ କରିଦେବେ। ଲୋକ ଖାଇବେ କୋଉଠୁ? ପାଇବେ ନା। ଖାଇବା ବି ଲୋକ ପାଇବା ବି ବନ୍ଦ ହେଇ ବ।
ଆଜ୍ଞା ଆମେ ଶୁଣିଥିଲେ ବୃଦ୍ଧ ଲୋକ ମାନଙ୍କୁ କୁହନ୍ତି ଅଂଶୁଘାତ ହବାର ସମ୍ଭାବନା ରହୁଛି ତେଣୁକରି ଖରା ଦିନେ ତାଙ୍କୁ ଟିକେ ଜଗି ରଖି ଚଳିବା ପାଇଁ ବାହାରକୁ ନ ଯିବା ପାଇଁ କୁହନ୍ତି। କିନ୍ତୁ ଏବେ ବୃଦ୍ଧ ଲୋକ ସମସ୍ତଙ୍କ ପାଇଁ ବିପଦ ରହୁଛି। ଛୋଟ ଛୁଆଙ୍କ ଠାରୁ ଆରମ୍ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିପଦ। ତ ଆମେ ନିଜେ ଯଦି ସଚେ ନହବା ନିଜେ ଯଦି ଆମର ସୁଧାର ନ ଆଣିବା ଆମ କାର୍ଯ୍ୟକଳାପକୁ ଆମେ ସୁଧାର ନ କରିବା ବୃକ୍ଷରୋପଣ ନ କରିବା ବୃକ୍ଷର ମହତ୍ଵକୁ ନ ବୁଝିବା ଆମେ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହବା।
ଆଜ୍ଞା ଆଜ୍ଞା ମତେ ଏତିକି କଥା କହି ଦୋରୁ ଧନ୍ୟବାଦ ଅଶେଷ ଅଶେଷ ଧନ୍ୟବାଦ।
ଆଜ୍ଞା ଯଦି ଆଉ କିଛି ଆଉ କିଛି ଯଦି ଆପଣଙ୍କର ପ୍ରଶ୍ନ ଥାଏ ବା କିଛି ଆପଣଙ୍କ ମନରେ ଦ୍ଵନ୍ଦ ଥାଏ ଆପଣ ପୁଣି ଥରେ ଫୋନ କରି ମତେ ପଚାରି ପାରିବେ?
ଆଜ୍ଞା ଆଜ୍ଞା ନମସ୍କାର ରଖୁଛି ନମସ୍କାର।